ଉଁ ଣ।
ମୁଁ ଏଇଟି ବସିଥିଲି ଆଉ ଯାଉଥିଲି ଜଷ୍ଟ ଖାଇଆ ପାଇଁ।
କଣ?
ଜଷ୍ଟ ଖାଇଆକୁ ଯାଉଥିଲି ହେଲେ ତମର ଯୋଉ ଅର୍ଜେଣ୍ଟ କଲ୍ ଆଇଲା ନା ମୁଁ ତାକୁ ଉଠେଆକୁ ବାଧ୍ୟ ହେଲି।
ମୋର ତ ସେମିତି କିଛି ଅର୍ଜେଣ୍ଟ ନାଇଁ।
ଏଁ କଲ୍ ଟା କରିଚ କାଳେ ଅର୍ଜେଣ୍ଟ ଥିବ କଣ ସେଥିପାଇଁ।
ଅର୍ଜେଣ୍ଟ ନାଇଁ କିନ୍ତୁ ଅର୍ଜେଣ୍ଟ ବିଷୟରେ ଗପିବା ଆଉ କଣ ଅଛି କୁହ।
ହୁଁ କହିଲ ଗୋଟେ ଅର୍ଜେଣ୍ଟ କଥା କଣ ମୁଁ ଶୁଣେ।
ଆ ମତେ ଗୋଟେ କଥା କହିଲ ତମର କେତେ ମାଣେ ଜମି କହିଲ ମତେ?
କେତେ?
ମାଣି ଜମି।
କିନ୍ତୁ ସେଗୁଡାକ କଣ? ମୁଁ ଆକ୍ଚଲି ଜମିଫମି ଉପରେ ଏତେ ନଲେଜ ନାହିଁ।
ମୁଁ ଜାଣିଛି ମୋ ବାପା ଯିଏ ତିନି ଭାଇ ହେଲା।
ହୁଁ ହୁଁ।
ତିନି ଭାଇଙ୍କର ଦେଢ ମଣି ଜମି।
ହୁଁ ତାପରେ
ଜ ଜଣକା ପଡୁଛି ବାରଗୁଣ୍ଠ ବାର ପଏଣ୍ଟ କେତେ? ବାର ଆପ୍ରୋକ୍ସମେଟଲି ଆଉ।
ଆମ ଘର ପାଖରେ ଭାଇ ଭାଇ ହେଲା ବିଶ୍ଵାସ କରିବନି ଜାଗା ଜାଗା ଥିବା ଏମିତି ବାଡିଆ ପିଟା ହେଲେ ମୁଁ ଭାବି ବି ପାରିବନି ସେ ବଡ ଆଉ ସାନ ଭଲ ହେଲା ମଝିଆ ଟା ଏତେ ଦୁର୍ଦନ୍ତିଆ ଏତେ ଦୁର୍ଦନ୍ତିଆ ମାନେ କହିବି ପାରିବନି। ଖାଲି ଝଗଡା ଭାଷା ସୋଧିବ ଯେ।
ଭାଇ ଯେତିକି ସବୁ ଦେଖିବ ଯେତେ ଭାଇ ସେତେ ଘର ତାପରେ ଦୁଇରେ ପୁଣି କଣ ନାଇଁ ଯଦି ତିନିଟା ଭାଇ ଥିବେ ଯାହାବି ହେଲେ ତା ଭିତରୁ ଗଟେ କୁତୁରୁମିଆ ବାହାରିବେ ଆଉ ଗୋଟେ ନର୍ମାଲ କୁତୁରୁମିଆ ବାହାରିବେ ଆଉ ଗୋଟେ ପୁରା ସାଧାରଣ ବାହାରିବ।
ହୁଁ। ହଁ ଭାଇ ଏମିତି ଭଲଭଲ ନୁହ ମତେ ମୁଁ ଆକଚୁଲି ନାହିଁ ମତେ ନା ବଡ ଫ୍ୟାମିଲି ଭଲ ଲାଗେ ବଟ ଏମିତି ମୁଁ ଦେଖେ ଯେତେବେଳେ ସମସ୍ତଙ୍କ ଘରେ ଏମିତି ହଉଛି ମତେ ଭାରି ରାଗ ଲାଗେ ଏମିତି କଣ ହବା କଥା ଛି। ।
ହ୍ୟାଲୋ। ହ୍ୟାଲୋ ତମ କଥା ଶୁଭୁନି ମତେ ବା।